ହଁ । ହ୍ୟାଲୋ ହଁ ହଁ କଣ କରୁଥିଲୁ ଝିଅ?
ଏ ଜଷ୍ଟ ଖାାଇକି ଆସିଲି।
କଲେ, ମୁଁ ଏଇ ଯଉ ମଣ୍ଡା ପିଠା କରୁଥିଲି।
ଆଜ୍ଞା।
ମଣ୍ଡା ପିଠା।
ମଣ୍ଡା ପିଠା ଆଉ କଣ?
ହଁ ହଁ। ମଣ୍ଡା ପିଠା କରିଥିଲି ହେଟୁ ଏଇ ମୋର ଗୋଟେ ଅଟା କଳ ଅଛି ତ। ଜଣେ ଚୁନା ପେଷେଇବାକୁ ଆସିଥିଲେ। ତାଙ୍କୁ ଚୁନାଗୁରା ବାହାର କରିକି ବର୍ଷା ଉଠେଇଲାଣି ମୁ କହିଲି ଚୁନା ଅଧା ବାହାର କରିକି ଦେଇଦିଏ।
ଅଟା କଣ?
ଆଁ ଗହମ ଯଉରା ପେଶା ହୁଏ ଚୁନା ଫୁନା ପେଶା ହୁଏନି?
ଓହୋ ମୁ ଜାଣିନି।
ହେ ହେ ହେ ହେ ହଁ ହୁଁ। ହଁ ଗହମ ଟାକୁ ପଷେଇଲେ ସେଡା ଅଟା ବାହାରିବ ସେଇ ଯୋଉ ଗୋଟେ କଲଟି ଆମର ସେଇଟା ଅଛି ସେଇଟା ପଷେଇଥିଲି ଜଣଙ୍କର ଚାଉଳ ଚୁନା ତ। ସେଇ ଚାଉଳ ଚୁନା ପେଶେଇଥିଲି ସେଇରାକୁ ଜଉ ବାହାର
ମୁଁ ଧାନ କଳ ଜାଣିଛି ଆମର ଅଛି ଧାନ କଳ। ସେଇଟା ମୁଁ ଜାଣିଛି। ହେ ଅଟାକଳ ମୁଁ ଜାଣି
ହୁଁ ହୁଁ ହୁଁ ଆଉ ହଉ।
ମନ୍ଦା ପିଠା ଖାଇଛନ୍ତି ଆଉ କିଛି ଖାଇନାହାନ୍ତି?
ମୁଁ ସକାଳୁ ଖାଇଥିଲି ଭାତ ଖାଇଥିଲି। ସେଠୁ ଏଇନା ଯାଉଥିଲି ଖାଇବା ପାଇଁ ଭାତ ହେଠୁ ଗଲେ ଦେଖିବା ଟିକେ କଲ କରେ ଏପଟ ସେପଟ ହଉଥିଲି ଆମ ଦେଇ ମଣ୍ଡା ପି ପିଠା ଦିଟା କଲେ ସେଇରା ଚୁନା ଫୁନା ଦେଇକରି ପିଠା ଗୁରା ସିଝେଇଛୁ ଆଉ।
ଓ ମତେ ତ ଗରି ଆସିଛି ଆନ୍ତି ମଣ୍ଡା ପିଠା।
ଗଢି ଆଇଚି।
ହଁ।
ହଉ ତ ମାମାଙ୍କ ସାଙ୍ଗେ ଶିଖିଦେ ସବୁ ପିଠା। ଶିଖେଇ ଦେଲେ ହଇରାଣ ହବୁନୁ ଆମର ଶାଶୁ ଘରେ ଜମା ହଇରାଣ ହବୁନୁ। ଶିଖି ଦେଇ ହିଁ ହିଁ।
ନାଇଁ ମତେ ଜନ୍ତି ସେଇ ଯ ଯଉ ଜମ ନ୍ତିନି ଚାଉଳ ଚୁନା ପକେଇକି ମତେ ସେଇରାଗ ଆସେନାହିଁ ନହେଲେ ମୁଁ ଗଢ଼ି ଦେବି।
ଛୋଟ ଆମ ସେଟା ଏଟା କଣ ଯିଏ ଏତେ ବୟସ୍କ ଲୋକ ସେ ତାଙ୍କର ଶିଖିଛନ୍ତି। ସେ ଚୁନାଗୁରା କିଇନ୍ତି ଜନ୍ତିବେ ଗୁଡ ଫୁଡ ପକେଇକି ଚିନି ପକେଇକି ଯଉ ସୁଜି ପିଠା ଯେମିତି କରନ୍ତି। ସେରା ସବୁ କିନ୍ଦି ଜନ୍ତା ଜୁନ୍ତି କରିବେ ସିଏ ଜାଣିଛନ୍ତି।
ହଁ ମୋ ମମି ବି ମେନ୍ ଜିନିଷ ଟା ହଉଛି ଗଢିବା ଟା।
ହଁ ଗଢିଲେ ବା ଫାଟିଯିବ ଜମା ସାଇଜି ଆସିବ ନି ଯିଏ ନ ଜାଣିଥିବ।
ନାଇଁ ମୋର ଜମା ଫାଟେନି ମୁଁ ଜାଣିଛି ମତେ ମୋ ମାମୁ ଶିଖେଇ ଦେଇଥିଲେ।
ହଁ। ଆଉ ନହେଲେ ମତେ ଜମା ଆସିବନ ଯେ ମୋର ଖାଲି ଫାଟିଯିବ ମୁଁ ତାକୁ ଖାଲି ଯୋଉ ଠିନା ଫାଟିଥିବ ହେଠୁ ଆଉ ଟିକେ ଟାଣିକି ଖାଲି ପ୍ୟାଚ୍ ପକେଇବି। ଆମ ଦେଇ ଖାଲି ଯିବେ କହିବେ ତୁ ଯଉରା ପ୍ୟାଚ୍ ପକଉଚୁ ସେଟା ତ ସବୁ ଛାଡିଯିବ ତୁ କଣ ପାଇଁ ପିଆଜ ପକଉଛୁ।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
ମୁଁ କହିଲି ଆଉ ହେଇଯାଉ ମୁଁ ଗଢିଦେଲେ ତ ହେଇଯିବ ଏଇନା ଦି ତିନିଟା କରିଦେଲେ ବି ତମ ତମ ଥୁରୁ କମି ଯାଉଛି।
। ଖାଇଲା ବେଳୁ ତା ପେଟ ପୁରା ପୁରୀ ଯିବ ଯାହା ପିଆଜ ପକେଇବା କରିହବନି ହଁ।
ମାରଲୁ ମୁଁ ଯେତେବେଳେ ଚକୁଳି ପିଠା କି ଯୋଉ ପିଠା କରିବି ମୁଁ ମୋର ଏକାଥରେ ପଢୁ ଟିଏ କରିବି। ମୋ ଝିଅ ଯେତେବେଳେ କରିବ ସିଏ କୁକୁର ଯିବ ଭଳି ଏମିତି ହଲ ହଲ ଏମିତି କଣ ଗୋଟେ ଆଣ ରେ ଏମିତି ଚାରି ଆଡୁ ମଡେଇ ମଡେଇି ଏଠି ଟିକେ ଦବ। ଯଦି ଯୋଉ ଦୋସା ପିଠା।
ମତେ ଆସିଛି ଚକୁଳି ପିଠା କରି ମାନେ ମୋର ପୁରା ପୋଟଳା ପୁରା ପେପର ଭଳିଆ ପତଳା ମୁଁ କରି ଜାଣିଛି।
ଆମ ଝିଅ ସେ ପତଳା କରିବ ମୁଁ କହିଥିଲୁ କୋଡିଏଟା ଦେଲେ ଜଣକ ପେଟ ପୁରିବନି। ଶାଶୁ ଘଠିକି ଗଲେ ତ ଶାଶୁ ଶଶୁର ଯିଏ ଖାଉଥିବେ ତୁ କେତେ ଥର ତମକୁ ଗଢିକି ଗୋଟେ ପିଠା ତ ଗଢି ଥୋଇଦବୁ ଯେ ତେଲ ଦେଇକିରି ଯା।
ହଁ ପା ହଁ ମୁଁ ମୁଁ ସେମିତି ଆ କରୁ ରୁଟି କି ପରତା କଲାବେଳେ ମୁଁ ତ ରୁଟି କରିବି ନା ମୁଁ ମୋର ଏ କରିଦେବି ଯୋଉ ଦୋସା ଦେଖିନାହାନ୍ତି ଦୋସା ପରିଆ ଜ ମାନ ଏମତି ଖାଇବ ପେଟା ପୁରା ପୁରିଯିବ।
ହଁ।
ସେଇ ଭଳିଆ
ଏବେ ତ ଅଙ୍କଲ ଖାଉଛନ୍ତି ଦିପଟ ରୁଟି। ମୁଁ ଦି ପଟ ରୁଟି ଯେମିତି ତିନି ପଟ ଗୁଳା ର ଏଡେ ଏଡେ ଦିଟା କରିଦେବି। ଦିପଟ ସେଠୁ କହୁଛନ୍ତି ତୁ କଣ ଏଡେ ଏଡେ କରୁଛୁ ମୁଁ କହିଲି ତମେ ମାତ୍ର ଦି ପଟ ଖାଉଛ ତିନିପଟ ଖାଉନ ସେଇନାଇ ତିିନି ପଟର ମୁଁ ଦିପଟ ଅଟା ଗୁଳା ପଟ ପଟ କରିଦଉଛି। ତମ ସେ ଦିପଟ ଦିପଟ ଗଣିକି ଖାଉଛ ଖା ଦି ପଟ।
ଏଇଟା ହେଲେ ଚାଲାଖି ବ୍ୟକ୍ତିଙ୍କ କାମ।
ଆଉ ଜଣେ ମଣିଷକୁ ତିନି ପଟ ଦେଲେ ସେ ଜମା ଖାଉନାହାନ୍ତି ବଡ ମଣିଷ ଦିପଟ ଖାଇ କଣ ରହିବ?
କେମିତି ରହିବେ ଏତେ ଦିପ
ହଁ ମୁଁ ମୋର ତିନି ପଟ ନହେଲୋ ଚାରିପଟ।
ଲୋକ ଆଜ୍ଞା
ମୁଁ କହିଲି ପଟେ ଦି ପଟରେ ଖାଇଲେ ପେଟ ପୁରିବ ରାତିରେ ଭୋକ କରିବ ଆଗ କି?
ଓ ମୁଁ ତ ଦୀପଲଖାଏ।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
ମୋ ଝିଅ ତାର ଭଲେଇ ଖାଇବ। ତାର ପେଟ ପୁରାଇ ତିନି ଚାରିପଟ ତଡକା ଫଡକା କରିକିନି ତାର ଭଲ କି ସିଏ ତାର ଖାଇବାରେ ହେଳା ନାହିଁ।
ଯୋଉଦିନ ସୁନା ନାନି ଯୋଉଦିନ ଟିକେ ମାନେ ମୋ ମନ ପସନ୍ଦ ଜିନିଷ କିଛି ହେଇ ନଥିବ ସେଇଦିନ ମୁଁ ଦିପଦ ଖାଇବି ଯୋଉ ନା ମୋ ହଁ ଯୋ ହେଇଥିବ ସେଦିନ ତିନିପଟ ତ ମୁଁ ନିଶ୍ଚୟ ଖାଇବି। ତିନିପଟ ନହେଲେ ଚାରିପଟ ମୁଁ ଖାଇବି। ଏମତି ହଁ ଏମିତି ମତେ କିଏ କରି ଦେଲେ ମୁଁ ଖାଏ।
ହୁଁ, ମୋ ଝିଅ ତ ନିଜେ ନିଜେ ତାର ମିଲିମକର ବତରେଇ ଦବ। ସାଙ୍ଗେ ସାଙ୍ଗେ ତାକୁ କଣ ଭାଜି ଭୁଜା ଦେଇକି ଛାଣି ଦେଇକି ସସ୍ ବସ ଦେଇକି ତାକୁ ଗୋଟେ କରିଦବ। କିଲୋ ଏଇଟା କଣ ନାଗୁଚି ନା ମୁଁ ମୋର ସେଇଥିରେ ଖାଇବି।
ଏଇଟା ଏମତି ଖାଆନ୍ତି ଏମତି ଖାଇଲେ ଭଲ ଲାଗେ।
ଯେ ତମେ ଏଇ ଛୁଆ ଉରା ସେଇଟାକୁ ଖାଇବ। ଆମେ ସେଇଟା ଖାଇବୁ।
ସିଏ ସେଇଟା କରିକି ସବୁବେଳେ ତାର ସେଇଟାକୁ ସିଏ ତାର ଅନେଇବନି କିଛି କରିବନି କଣ ଗୋଟେ ପୋଲାବ ଦେଖେଇବ ମୋବାଇଲ୍ ରେ କଣ ଗୋଟେ କଲା ଭଳିଆ। ସେଇରା ପକେଇକି ପକେଇ ତାକୁ ଗୋଟେ କଣ କରଦେଇକି ଭାତ ଭାତ ମିଶେଇକିରି ତାକୁ କଣ ଗୋଟେ କରିଦେଇକି ଖାଇଦବ, ହଁ କିିଲୋ ଏଟା କଣ ନାଗୁଚି।
ମୋ ମାମା କୁ ଯା ମୁଁ କହିବି ମାନେ ମୁଁ ସେମତି କିଛି କରେନି, ମୋର ଇଚ୍ଛା ହେଲେ ମୁଁ କରେ, ନହେଲେ ଯଦି ମୋ ମାମା କୁ ଫୋନ୍ ଦେଖି ମାମା ମୋତେ ଏଇଟା ଟିକେ କରିଦେ, ସେଇଟା ଟିକେ କରିଦେ ନା ନିଜେ କର ନିଜେ ଖା ଶିକିବୁ। ତାପରେ ପୁଣି ମୋତେ କରିକି ଦିଏ।
ଭଲ ହଉ କି ମନ୍ଦ ହଉ ନିଜେ କରିକି ଖାଇଲେ ଭଲ।
ଯଦି ମୋଡ ମୁଡ ଉଠିଥିବ
ତାକୁ ମୁଁ କଲି, ମୋ ଏଇ ଜିନିଷ ଟା କରିଛି।
ହଁ, ହଁ ସେମତି ଯଦି ମୋ ମୁଡ ଉଠିଥିବ କହନା ମୁଁ ପନ୍ଦର ପ୍ରକାର କରିକି ଖୁ ଥୋଇ ଦେବି ତୋମେ ତୋମ ଯେତିକି ଖାଉଚ ଖାଉଥା।
ହଁ ମୁଳୁରୁ କରିବୁନି ହଁ।
ମୋତେ ସେଇ ସବୁ ଆସିଚି, ଏ କିନ୍ତୁ ଜଣେ ଯଦି ଆଜ୍ଞା,
ତୋ ମାମା
ମୋ ମମି କଣ କରୁଚି ରୁମ୍ ରେ ତାର।
ହଁ ଅଁ, ଏଇନା କ-ଏଇନା ମେଘ ଉଠେଇଥିଲା ମୁଁ ତ ଏଇନା ଏ ତ ତୁ ଯୋ ଫୋନ୍ କଲୁ। ମୁଁ କହିଲି ଆଲୋ କଣ ଘଡ ଘଡ କଲାଣି ମେଘ ଉଠେଇଲାଣି। ପୁଣି ସାଙ୍ଗେ ସାଙ୍ଗେ କୁଆଡେ ଗଲାଣି ହେରେ କଣ ଖରା ଫିଟେଇ ସାଇଲାଣି। ଆଜି ପୁଣି ଅଧିକ ଖରା ଗୁ- କଷିକି ଗରମ।
ନାଇଁ ଇଆଡେ ଟିକେ ଟିକେ ମେଘ ଉଠେଇଚି ବୋଧେ ହବ କି କଣ କେଇଆଣି। ହଁ।
ତୋମେ ଯୁଆଡେ ଅଛ ସେଣେ ମେଘ ଫେଗ ଯେତେଳ ପାରି ସେତେଳେ ହଉଚି। ଆମ ଏଇ ଗାଁ ଆଡେ ଜମା ହଉନି।
ହଁ ଭୁବନେଶ୍ବର ରେ ଯେତେବେଳେ ପାଇଲେ ସେତେବେଳେ ହେଇଯାଉଚି ବର୍
ହୁଁ, ଆମ ଏପଟେ ଜମା ବର୍ଷା ନାହିଁ। ବର୍ଷା ନାହିଁ ଏଟା ବିଲଉରା ସବୁ ଆଡେ ଯୋଉ ଆଡେ ଯିଏ ଦେଖିବ। ଠିକ୍ ଅଛି। ବିଲ ଉୁରା ପି ସବୁ ଉରା ପ-ଯା- ରହିଲାଣି ଶୁଖିଲା ହେଇକିରି ଇଏ ହେଲାଣି। ପିଜୁଳି ପାଚଚି?
ଉଁ, ହୁଁ।
ଆଉ ଖାଇଦିଅ, ପିଜୁଳି ଉଡା ପାଚିଚି ଗଛରେ ଯେ ମୁଁ କହିଲି ନେଇ ଯା ଦିଟା ଖାଇଦବୁ।
ଏଇ ଯେ ପିଜୁଳି ଗଛ ହେଙ୍କା ଆଣିଛି ପନ୍ଦର ଟଙ୍କାରେ। କଣ କରିବ କହିଲ?
ହୁଁ।
ମଲା ଆମ ସେ ମଣିଷ ଖାଲି କିଣିକି ଆଣଥୁବୁ ନା ଯୋ ଏ କିଣା ହେଲା। ତୋ ଯୋଉ ମମି ନେଇଗଲେ ଚୁନାମାଛ ବନେଇବେ।
ଆଉ କିନ୍ତୁ ପି-ଆମ ଗଛରେ ଅଧିକ ବହେଗୁରା ଆସିଥିଲା। ସେ ପିଜୁଳିରା ସବୁ ଖାଇକିରି ଯୋଉ ଉଁ, ଉଁ, ଗୋଟେ ଚଡେଇ ଅଛି ନିଳିଆ କଲର୍ ଚଢେଇଟି ସିଏ ସବୁ ପୁରା ଖୁମ୍ପିକି ସବୁ ଏଁ, ପିଜୁଳି ଯାକ ଖା -ଖୁମ୍ପି ଦେଇକି ସବୁ ପକେଇ ଦଉଛି।
ପିଜୁଳି ଚାଟ୍ କରିକି ଖାଇ ଦଉ ନାହାନ୍ତି।
ଆଉ ସେଟା ମୋତେ ଭଲ, କଣ କରି ଖାଇବି?
ପିଜୁଳି ଚାଟ୍ ନା। ପିଜୁଳି ଟାକୁ ଯେମତି କାଟନ୍ତି ପିସ୍ ପିସ୍ ହଁ ହଁ। ବିଟ ଲୁଣ କି ଚାଟ ମସଲା କଣ ଥିବ ପକେଇକି ଆରାମସେ ଖାଇ ଚାଟ୍ କରିବି।
ଏ ସବୁ ଏରା କେହି ଖାଉନାହାନ୍ତି। ଆମ ପିଜୁଳି ଟା ଆଗେ ଟିକେ ପାଞ୍ଚି ବଢିଆ ମିଠା ଲାଗିକି ଭଲ ପିଜୁଳି ଆଉଛି। ତା ବାସ୍ନା ଟା ବି ବଢିଆ ଦେଶୀ ପିଜୁଳି ଟା। ବଢିଆ ବାସନା ଏରା ଖାଇଲେ ସିନା ହଅନ୍ତା। ମୁଁ କହିଲି ଭଲ ବାସ୍ନା ହଉଛି କିନ୍ତୁ ଖାଇ ସିନ ହଅନ୍ତା କେହି ତ ଖାଉନାହାନ୍ତି ମୋ ମନ ହଉଚି ଯେତେବେଳେ ମୁଁ ଯାଉଛି ଛିଣ୍ଡେଇକ ଗୋଟେ ଦିଟା ଖାଇ ଦଉଛି।
କଣ ପାଇବେ କହିଲେ ଆଣ୍ଟୀ ଆପଣ ଖାଆନ୍ତୁ।
ହଁ ପିଜୁଳି ରେ ଅଧିକ ଭିଟାମିନ୍ ଅଛି।
ହଁ।
ହଁ ମୁଁ ମୋର ଖାଉଛି ଏ ପାଖରେ ଥିଲା ମୁଁ ତୋ ଲାଗି ଦିଟା ପଠେଇ ଦିଅନ୍ତି।
ଆଜ୍ଞା।
ମୁଁ କହିଲି ମୁଁ ପାଖରେ ଥିଲେ ମୁଁ ତୋ ପାଇଁ ଦିଇଟା ପଠାନ୍ତି।
ଯଦି ବି ଆମେ ଯଦି ଯିବୁ ଭୁବନ ଏନ୍ତି ଆଉ ମମେ ଆପଣଙ୍କୁ କହିଦେବୁ ଆପଣ ବସରେ ପଠେଇ ଦେବେ।
ହଁ। ଆଉ କଣ ତୋ ଯୋଉ ପୁଅଟା ସ୍କୁଲୁରୁ ଆସିନି ନୁହଁ।
ନାଇଁ ପା। ଏ ତାର ଆଜି ହାପ ଡେ ଥିଲା ପୁଣି କଣ ତାର କ୍ଲାସ କରିବ ବୋଧେ। ହୁଁ କ୍ଲାସ କରିବ ବୋଲି କଣ କହୁଥିଲା ତ।
ହଁ ତାର ଏଇନା କୋଉ କ୍ଲାସ କି?
ଏନେକା କ୍ଲାସ କରୁନି ସିଏ ଏଇନା ଅ ଲଛି ପ୍ଲସ ଟୁ ଅଛି ପା।
ଓହୋ ପ୍ଲସ ଟୁ? ଓ ହୋ। ମୁଁ କହିଲି ଯୋଉ ପଢୁଛି ନା କଣ ଛୋଟ ଅଛି ତ ମୁଁ କହିଲି ତୋଠୁ ସାନ ତ ଆଉ କୋଉ କ୍ଲାସ ରେ ପଢୁଥିବ।
ହ
ମୁଁ କହିଲି ଆଉ ବଡ ସିଏ ତ ବଡ ଟେ ହେଇଲାଣି ପ୍ଲସ ଟୁ ପଢ଼ିଲାଣି ଯଦି ସିଏ ତା ନିଜ କାମ ନିଜେ କରିବ ଆଉ।
ହଁ। ଗାଲୁ କରୁଛି ଖାଲି। ଆଉ କଣ କହୁନୁ କହ କଣ ରନ୍ଧାବଢ଼ା ତ ବୋଉ ଆଜି କଣ ତରକାରୀ ପତ୍ର କରିଥିଲେ?
ଆମର ଆମର ଶନିବାରେ ଆଉ ଖାଲି ମାମା କରିଥିଲା ଭାତ। ଆଉ ଡାଲି ଆଉ ଦହି ତ ତଡକା ଦେଇକି କରିଥିଲା।
ହଁ।
ଦହି କଣ ତଡକା ଦେଇ କରିଥିଲା ଆଉ ଆଳୁଭର୍ତା କରିଥିଲା ପା ମ୍ପଡ
ଆଳୁ ଭର୍ତା ସମି଼ସ୍ତିଙ୍କର ପ୍ରିୟ।
ହଁ ମୋର ତ ବହୁତ ପ୍ରିୟ ଆଳୁଭର୍ତା।
ହଁ ଆଳୁ ଭର୍ତା ଛୁଆଙ୍କର ପୁରା ପ୍ରିୟ ମୋ ଝିଅ ଝିଅ ରଖୁଛି ଆଁ।
ହଁ ହଁ ଆଣ୍ଟୀ ରଖ